ହୁଁ
ନାଇଁ, ସେଇତ ବୁଲ୍ଚି ଆଉ।
ହ
ଆଉ ତୁ କ'ଣ ଖାଇଥିଲୁ ସନ୍ଧ୍ୟା--ଳେ?
ଏଇ ଚାହା, ମୁଢ଼ି
ଆଉ ତମ ଘରେ ଙ୍କ କରୁଚନ୍ତି ସମସ୍ତେ?
ବାପା ଗଲେ ଦାଣ୍ଡରେ ଏଇ ଯଉ ପେଣ୍ଡା ଏଇ ଯଉ ଏଥିନୁନା ନା ଠାକୁର ରେ।
ହଁ!
ମେନ୍ ଯଉଠି, ସେଇଠି ବହି ପଢ଼ଉଚି ସେ ଯାଉଚନ୍ତି ପଢ଼ିବା ପାଇଁ ସବୁ ଦିନ୍‌। ଆ ଏଇନି କା
ଭାଗବତ ନା ଙ୍କ?
ଏଇ ଆମ ଝିଅ ସି----ମାମା ଘର ଆଡ଼କୁ ପଳେଇ ଥିଲା, ସନ୍ଧ୍ୟା ଳେ। ଥିଲା ଗାଈ ପାଖକୁ, ଫୁଣି ଯାଇଚି ହାରି ଘରୁକୁ ଆଉ।
ସେମାନଙ୍କ ଗାଈ ସବୁ ତମ ସେପଟେ ଅଛି ନା, ଏପଟକୁ ଆଣି ସାର୍ଲେଣି।
ନାଇଁ ମେ ମାମା ଘର ନେଇ ସାରିଲେଣି ସେ ମାନେ ଯେବେ ଗଲେ ସେବେ ନେଇଯାଇଛନ୍ତି। ଖାଲି ଆସିଯାଇ ଘର ଦିଟା ଅଛି ସେଟା ନେଇନାହାନ୍ତି। ଏଇ ସନ୍ଧ୍ୟାବେଳେ ଆସିଲେ ତା ବାବା ଆସିଥିଲେ ନେବା ପାଇଁ ନେଇନାହାନ୍ତି। ନେବେ ପଛର କାଲି ଆସିବେ ନେବେ ମୋ ବାପା ନାଁ ନଥିଲେ ସନ୍ଧ୍ୟାବେଳେ। ତାଙ୍କର ଖାଲି ଗୋଟେ ଛୋଟ ବାଛୁରୀଟ ଆଉ ଗୋଟେ ଏ ମତେଅଅ ଗୋଟେ ଗାଈଟେ ବି ନୁହ ଗେଟେ କଣ? ଛୋଟ ଆଉ ମେ ବାଛୁରି ଟିକେ ବଡ ଆଉ
ସେଠିକିଏ ମାନେ ତାଙ୍କର କିଏ ସବୁ ତାଙ୍କର ଗାଈର ସେବା କରୁଛି।
ଏଇ ମୋ ବୋଉ। ଏ ଆମ ତାଙ୍କ ଗୁହାଳ ଭାଙ୍ଗି ଯାଇଛି କେଵେଠୁ ସେଇଟା ଆମ ଗୁହାଳ ଯୋଡା ପ୍ରାଏ ସେଇଠି ଦିଟା ଗାଇ ଆମର କେତେଟା ଆମର ଦିଟା ନା ତିନିଟା। ଏଇରା ବାନ୍ଧୁ ସେଇ ବି ତ ବାନ୍ଧିଦୋଉଛୁ ଖାଇବା ପାଇଁ ଦୋଉଛୁ।
ଓ ହୋ।
ମୁ ବାବା କାଲି ଆଜି ଆସିଥିଲେ ସନ୍ଧ୍ୟାାବେଳେ ନେବା ପାଇଁ ଆଜି ନେଲେନି କାଲି ଆସି ସଖାଳେ କହିଚନ୍ତି ନେବା ପାଇଁ ନେଇଯିବେ ଆଉ ନେଇ ଗଲେ ଆମ ଗୁଳ ବି ଫାଙ୍କା ହେଇଯିବ। ଏବଂ ଗାଈ ଟିକେ ଫାଙ୍କାରେଶୋଇଵେ।
ତାଙ୍କର ଏପଟେ ଗୁହାଳ ବନେଇଛନ୍ତି।
ହଁ ତାାଙ୍ଗର ସେ ଯୋଉ ରୋଷ ଘର ସାଇଟ୍ ରେ ଯୋଉଠିାକାଠଫାଟରେ ତମର ଦିଆ ହେଇଥିଲା ପକା ହେଇଥିଲା ଯଉି ଆମେ ବଢାଉ ନଥିଲା କି? ସେଇ ପଛ। ସେ ପଛକରେ ଆଜବେଷ୍ଟଘର ଆଜବେଷ୍ଟ ପକେଇି ରୋଷେଇ ଘର କରୁଛନ୍ତି ତା ସାାଗକୁ କ୍ୱ କରୁଛନ୍ତି।
ହୁଁ ହୁଁ। ବର୍ଷା ଯାଏ ବର୍ଷ ତା କଲ୍ କରିଥିଲେ ଯେ ଆରେ କଣ ଗାଁରେ ଫୋର ଜି ପ୍ଲସ ଚାଲିଗଲାଣି।
ବର୍ଷା ରୁଏଣ୍ଟ।
ନାଇଁ ବେ ଆମ ଗାଁ ରେ ମୁଁ ଏଇନେ ଦେଖୁଛି ମୋ ନେଟୱାର୍କ।
ଆମର ତ ଚାଲିଚି ଫୋର୍ ଜି ଚାଲିଚି।
ଫୋର୍ ଜି ପ୍ଲସ୍ ଚାଲିଲାଣି ମୋର। ମୁଁଆଜି ନୂଆ କି ଦେଖୁଛି।
ନେ ମନେ ପଡୁଛି।
ହଁ ଯୋଉ ଶୁଣୁନୁ ଯୋଉ ବର୍ଷା କଲ କରିଥିଲା। ନାଇଁ ନାଇଁ।
ବର୍ଷା ଏ ଇଟା ଚଲେଇବକି?
ନାଇଁ ସେ କ ସେ ତ ମେନ୍ ଜାଣିପାରିବନିଁ କହୁଛି ମୁଁ କରିବିନି ହେରା।
କଣ?
ସେ ମୂଳୁରୁ ଏରା କିଛି ଜାଣିପାରିବନି ମିଛରେ କହୁଛି ମୁଁ କରିବିନି ମେଉ ଚିଡୁଚି।
ହ
ସେଇ ଯୋଉ ବର୍ଷା କଲ କରିଥିଲା ମତେ କହୁଚି ଆଉ ଜାଣି ସୁୁନା ଅମିତି ତା ଯୋଉ ପ୍ରୋଫାଇଲ ଚେଞ୍ଜ କରିଦେଇଚିମୁଁ କହିଲି ହଁ ଜାଣିଚି ଦେଖିଚି ସେଠୁ କହୁଛି ଆଉ କହିଛି ସେ ଝିଅ ଟା ବି ଚେଞ୍ଜ କରିଦେଇଚି ମୁଁ କହିଲି ହଁ ଜାଣିଚି। କହୁଛି ଆଉ ତା କଣ ଭାବୁଛୁ ମୁଁ କହିଲି କଣ ଭାବୁଚି। ନା ଭାବୁନୁ କିଛି ମୁଁ କହିଲି ନାଇଁ ତ ହେଟୁ କହୁଛି ଆଉ ହୁଁ ଆଉ ହଉ ହଉ ମୁଁ କହିଲି କଣ କହୁଛିୁ କହୁନୁ? ତାର ଆଡୁ କହୁଛି ନାଇଁ କିଛି ନାଇଁ। ହେଟୁ ମୁଁ କହିଲି ଏମିତିକୁ ପଚାରିଲ ଯେ ନାଇଁ ତାକୁ ପଚାରିନି ମୁଁ କହିଲି ପଚାରିଲୁନି? କହୁଛି ନା ମ ଦେଖିବା ଆଉ
ହୁଁ। ହଁ ମତେ କହିଲ କ କଗ୍ରା କଂଗ୍ରାଚୁଲେସନ ମୁଁ କହିଲି ଥ୍ୟାଙ୍କୟୁ।
ହୁଁ। ଓ ହୋ କହନି ତା କଥା। ମୁଣ୍ଡ ଖାଇ ଦଉ ତାର କଣ ସ୍ଲାଇଡ ଅଫ୍ କରିନି କି କିଛି ନାଇଁ ଫାସ ସିଲେକ୍ସନ ଆସିଲା। ଯୋଉ ଗଲାନି ତାଙ୍କର ଦଶ ଏଗାର ଥିଲା ଯେ
ହୁଁ।
ତାପରେ ଏଠୁ ଗଲାନି ଆଉ।
ସ୍ଲାଇଡ୍ ଅପ କରିଦେଇଛ ଯୋଉ ଗଲାନ ଯଦି ସ୍ଲାଇଡ୍ କରିଦେଇଥାନ୍ତା ନହେଲେ ଫ୍ଲୋଟ ମାର ଦେଇଥାନ୍ତା ପଇସା ଦେଇକି ହେଲାଣି। ସେଇ ଯୋଉ ସିଟି ଟା ସେଇଠି ରହି ଯାଇଥାନ୍ତା। ଯଦି ସିଏ ଆଉକୁ ମାନେ ଯୋଉ ସ୍ଲାଇଡ ଅଫ୍ କଲେ ବୋଧେ କଲେଜ ଚେଞ୍ଜ ହବ। ଆଉ ଫ୍ଲୋଟ ମାରିଲେ ସେ ହଉଛି ସେଇ କଲେଜ ରେ କିନ୍ତୁ ସବଜେକ୍ ମାନେ ତୁ ଯଦି ଆଉ କ ଅନର୍ସରେ ପକେଇଥିବୁ। ତାହେଲେ ସେଇଟା ଚେଞ୍ଜ ହବ। ମୁଁ ଯେମିତି ମୋର ଫ୍ଲଟ ମାରି ଦେଇଛନ୍ତି। ଆଉ ଯଦି ପଲିଟାଲ ସାଇନ୍ ଆସେ ତାହେଲେ ପଲିଟିକାଲ ସାଇନ୍ସ କରିବି। ସେ ଯଦି ନ ଆସିଲେ ଆମେ ସେ ଓଡିଆରେ ସିଟ୍ ବୁକ୍ ହେଇଥିବ।
ସେ ମତେ ସେ କହିଲା କି ତାର କଣ ବୁକିଂ ହେଇଯାଇଛି। ଇଏ ମାନେ ସିଠି କହିଲା ଡକୁମେଟ ଭେରିଫିକେଷନ ପାଇଁ ଯାଇଥାନ୍ତି। ଆଉ ସେଥିପାଇ ଯାଇ ପାରିଲିନି। ତେଣୁ ଯଦି ସଟ ବୁକିଙ୍ଗ ହେଇଯାଇଛି ତାହେଲେ ତ ଆଡ଼ମିସନ୍ ତ ସେଠି ହେବ ଯେତେବେଳେ ନାଇଁ ଯାଇକି ଡକୁମେଣ୍ଟ ଦେଇଦବୁ।
ହଁ ହଁ।
ସେଟେ କହୁଛି ପୁଣି ଦେଇଦେବେ କାହାକୁ ସିଟ୍ ଯଦି ମୁଁ କହିଲ ତ ଯଦି ହେଇଯାଇଛି ତାହେଲେ ଦେବେ କ ପାଇଁ?
ହୁଁ ଯିବ ତମେ କହିବ କି ଏମିତି ଏମିତି ଥିଲା୍ ଯଦି ଗୋଟେ ଆପ୍ଲିକେସନ ଲେଖିବା ପାଇଁ ପଡିବ ପ୍ରିନ୍ସିପାଲଙ୍କଠି ଲେଖା ଲେଖିଦବ ମୁଁ ହରି ସେମ ପ୍ଲସ ଟୁ ରେ ମୁଁ ପକେଇଥିଲି ଫର୍ମ କିନ୍ତୁ ଆସିିବର ଏକା ସାଙ୍ଗରେ କରିବ ବୋଲି ମୋର ଫାଷ୍ଟ ଦିନ ଆସିଲା। ତାପରେ ଦି ଦିନ ଛାଡି ତାର ଆସିଲା। କିନ୍ତୁ ଏକା ସାଙ୍ଗରେ କରିବ ବୋଲି ରହିକି ତାପରେ ଗଲି ତାପରେ ଆସିିସ ଭାଇ ଗଲା ମୁଁ ମତେ କହିଲେ କି ଯାହା ପ୍ରିନ୍ସିପାଲ ପାଖେ ଆପ୍ନ ଲେଖିି ଆଣ ଏମତିତି ହେଇଥିଲାର କରିକି ଆଣ ତାପରେ ମୋର ଆଣମିଶ ନଲେ ସେମିତି ତାର ହବ।
ସେ ସେଇଠୁ କହିଲା ତାପରେ ସେଠୁ ମୁଁ କହିଲି ତାହେଲେ ହେଇଯିବ ସେଠୁ କହୁଛି। ଆଉ ଯଦି ସ୍ପଟ ରେ ଗଲି ଯୋଉ ସିଟ ଥିବ ଦେଇଦେବ ମୁଁ କହିଲ କ ସେଇଟା ସତ କଥା ତାଙ୍କ ସ୍ପଟ ରେ ଯା ଫାଙ୍କା ଦେବ ସେଇଠୁ ଦେଇଦେବେ ସେଠୁ କହୁଛି ମୁଁ କମ୍ପ୍ୟୁଟର ସାଇନ୍ସ କରିଥାନ୍ତି। ପ୍ଲସ ଥ୍ରୀରେ ମୁଁ କହିଲ ତୁ ମଥ ଜିଲୋଜି ବଟାନି। ଆଉ କେମିଷ୍ଟ୍ରି ଫିଜିକ୍ ଛାଥିବେ କମ୍ପ୍ୟୁଟର ସାଇନ୍ସ ଯାଇ କଣ କରିବୁ ହେରା ତ ଇଞ୍ିନିୟରିଂ ପାଠ ତଠୁ ଭଲ ବି ଟେ କରିଦେଇଥାନ୍ତୁ।
କହୁଛି ନାଇଁ ପ୍ଲସ୍ ଥ୍ରୀରେ ବି ହେରା କରିବି। ତା ମୁଣ୍ଡରେ ଯୋଉ ବୁଦ୍ଧି ତ ନିଜେ ଖାଲି ବର୍ବାଦ କରୁଛି।
ଯତା ଦେଇ ସେ ଯୋଉ ଜୁଲ ଯୋଉ ବାଲ ଜନ ସ୍ ଯେ କି ଯାହା ନେଇଥାନ୍ତା ଏଣେ ଯୋଉ ଚର୍ ରଥା ନହେଲେ। ଇଏ ନର୍ସିଂ ଫର୍ସିଂ କରିଥାନ୍ ନହେଲେ ଯୋଉ ଡକ୍ଟର ଫକ୍ଟର ମାନେ ପକେଇଥାନ୍ତା। ଆଉ ଏଟା କରିକି କଣ କର ସେ ବୋଧେ ମତଲା ସେ ବୋଧ ଯୋଉ ଆପଲ ରେ କି ଗୁଗୁଲ ରେ କି କହୁଥି ଗୋଟେ ସେ ରହେ
ତା ବୋଉ ତାକୁ ଭୁବନେଶ୍ୱର ପଡିଆକୁ ଛାଡୁନ ତାକୁ ଆପଲ ଗୁଗୁଲ ଛାଡିବ ଆଉ କଆେ ଛଡିବ କଣ? ହଁ କହିବୁ ଆଉ ତାକୁ ସେବେ ବିଟେକି ତାଙ୍କ ଘରେ ସେଇଥିପାଇଁ ପଢେଇଲେନି ବାହାରକୁ ଛାଡିିବେନି ବୋଲି। ଯେ ଓଡିଶା ଭିତରେ ବି ହବ ଟ୍ରାଏ କଲେ ହବ ସେ ବି ପଢୁଛି ଭଲ ହେଇଯାଇଥାନ୍ତା।
ହୁଁ।
ଏ ପୁଣି ତୁ ପ୍ଲସ ଟୁରେ ନେଇଚୁ ଜୁଲୋଜି, ବଟନୀ, ବାୟୋଲୋଜି ନେଇଛୁ। ତୁ ଆଇ ଟି ବି ନେଇନୁ, ତୁ ଏଇନେ କମ୍ପ୍ୟୁଟର ସାଇନ୍ସ ହେଇରା କରିକି କରିବୁ କଣ?
ମୂଳୁରୁ କରିବି ମୁଁ ଯେମତି ମୂଳୁରୁ କରିବି ଆଉ। ପଲ୍ଟିକାଲ ସାଇନ୍ସ ଯଦି ମୋର ଆସେ, ମୁଁ ଯେମତି ମୂଳୁରୁ କରିବି ପ୍ଳ-ପ୍ଲସ୍ ଟୁରେ ମୋର ପଲ୍ଟିକାଲ ସାଇନ୍ସ ଥିଲା ଯେନ୍ତି ମୂଳୁରୁ କରିବ, ତାପରେ ବି ଯାହାବି ପ୍ଲସ ଟୁରେ ଏଇଟା ମୋର ଆଉ ମୁଁ ଚେଞ୍ଜ କରି ହେଲାନି ପା।
ଆଇଥିଲୁ ତା ଜାଗାରେ କଣ?
ତା ଜାଗାରେ ମୋର ଇକୋନୋମି ଥିଲା ଆଉ ଲଜିକ ଥିଲା, ଆଉ ଲ-ଲଜିକ ଜିକଟାକୁ ଯଦି ମୁଁ ପ୍ଲସ୍ ଥ୍ରୀରେ ଅନର୍ସ କରିବି, ତାହେନେ ଯୋଉ ସ୍କୁଲ ମାନେ ସ୍କୁଲରେ କିଛି ପଢି ପାରିବିନି। ମା ସ୍କୁ ସରି ଯୋଉ ମାନେ ଏସ ଏଇ ଯୋଉ ସେଟା ହଉଛି ଯୋଉ ସ୍କୁଲ ସବଜେକ୍ଟ ନୁହଁ ନା, ସେଥିପାଇଁ ଟିକେ ସେ ହବନି, ସ୍କୁଲରେ ଯାଉ ହବନି। ଯାହା କରିବୁ ଲେକ୍ଚର ଲେବୁଲ, ଆଉ ଲେକ୍ଚର ଛଡ଼ା ଆଉ କିଛି ହବନି। ଆଉ ଏରାକୁ ନେଲେ କଣ, ସ୍କୁଲରେ କରିପାରୁ, ଲେକ୍ଚର କରିପାରୁ ତା ସହିତ ପଲ୍ଟିକାଲ୍ ସାଇନ୍ସ ନେଲେ ଏ ତୁ ସିଭିଲ୍ ସର୍ଭିସ ପାଇଁ ପକେଇପାରିବୁ, ପୋଲିସ ପାଇଁ ପକେଇପାରୁୁ, ଚାରିଆଡକୁ ହବ। ଆଉ ଲ ବି କରିପାରିବୁ। ଯାହାକୁ ଚାହିଁବୁ ସେୟା କରିପାରିବୁ। ଚାରିଆଡକୁ ଏଇଟା ହବ। ମାରଦବ ଟିକେ ମୋର, ଖାନ ଏକାଡ଼େମୀ
ସେଇଟା ତ ଭଲ ଭାବି ଚିନ୍ତିକି କରିହୁଏ ସିଏ କିଛି ଜାଣିନି, ଆ ତା କଥା ଶୁଣିକି ଏଟା କରିବି, ସେଟା କରିବି, ଭଲ ପଢୁଛି, ନିଜେ ଖାଲି ବେକାରଟାରେ
ମଝିରେ କହୁଥିଲା, କଉଛି ଯୋଉ ବି ଟେକ୍ କରିବ ବୋଲି, ଇଏ କହିଲା ଆଉ ତୁ ବିକାଶ ଭାଇକି ପଚାରିବୁ ମୁଁ କହିଲି ଉମ୍ ହଉ ମୁଁ ପଚାରିଛି, ଆ ନହେଲେ କହିଲା ମୁଁ କହି ମୁଁ କହିଲି ନେ ନମ୍ବରଟା ନହେଲେ ପଚାରିବୁ, କଣ ପଚାରିଥିଲା ଆଉରା ତାପରେ ମନା କଲା, କହିଲା କଇଲା ନାହିଁ ନା କଣ ତାପରେ କହିଲା ପ୍ଲସ ଥ୍ରି, କଣ କରୁଛି ତାର ସିଏ ଜାଣିଥିବ।
ନିଜେ କହିଲା ପ୍ଲସ ଥ୍ରୀ କରିବିନି, ସମସ୍ତେ କହୁଛନ୍ତି ପ୍ଲସ୍ ଥ୍ରୀରେ ଏୟା ହଉଛି, ସେୟା ହଉଛି କହିଲା ବି ଟେକ୍ କରିବି। ସୋଉଟୁ କହୁଛିି ବୋଉ କହିଲା ଏଇଆ ହବ ସେଉଟୁ କହୁଛି ବାପା ବୁକିଂ କରିଦେଇଚନ୍ତି, ସେଉଠୁ ରଜ ପରଦିନ ସାଙ୍ଗେ ସାଙ୍ଗେ ଆମ ଗାଁରୁ ପଳେଇଲା ତା ପରଦିନ କହୁଛି ଆଉ ଗଲିନି ଆଡମିସନ କରି ସେ ବାଇଆ କରିଦବ, ତା କଥା ଶୁଣିବୁ ତୁ ପାଗଳ ହେଇ
ହୁଁ। ମୁଁ ହେତେବେଳେ ବିଲରେ ଥିଲି ଯେ ସେ ମେସେଜ କରିଥିଲା, ତାପରେ ମୁଁ ଓ ବାପା ଗାଡି ଥିଲା ତାପରେ କହୁଛି ଆଉ ଏତେ ଆଟିଚୁଡ ହେଇଗଲାଣି, ସିନ ବି କରୁନୁ। ମୁଁ କଇଲି, ତାପରେ ମୁଁ ପଛରେ ଆସିିକି ଘରେ ମୁଁ କହିଲି ମୁଁ ମୁଁ ବିଲରେ ଥିଲି ସେଇଥିପାଇଁ କରନି, ମୁଁ ଘରକୁ ଗଲେ କ ହଉ ହଉ ସରି ସରି।
ହଁ ସିଏ ତ ତାର ମେସିଜିର ରିପ୍ଲାଏ ଦଉନି ଯୋଉ ଲୁସିନା ବୋଲି ଖାଲି କହୁଛି ଲୁସିନା ବୋଧେ ଚାକିରୀ କଲାଣି ଆଜିଠୁ ଏମତି ହଉଛି, ଚାକିରୀ କଲେ କଣ କରିବ। ମୁଁ କହିଲି ତୁ ଯା ତାକୁ କହିବୁ, ତୁ ହେଇରା ମତେ କହନି କିଛି।
ସେ ବାୟା ହେଇଗଲାଣି ମୋବାଇଲ ଧରି।
ମତେ କହିଲା, ଦି ଘଣ୍ଟାରୁ ମୁଁ ଅଧିକ ଫୋନ ଦେଖୁନି। ମୁଁ ଯେତେବେଳେ ଦେଖୁଛି, ସେ ସବୁବେଳେ ଇନଷ୍ଟାଗ୍ରାମ ଖୋଲିକି ବଇଛି।
ହୁଁ। ହଁ ମୁଁ ତ ଯେତେବେଳେ ଯାଉଚି, ସେତେବେଳେ ମାସ ସେତେବେଳେ ବି ଥିବ ଏବେ କେମତି ଏଇ ଦି ତିନି ଦିନ ହେଲାଣି ଆସୁନି। କି ମୋ ଟାଇମ୍ ତା କା ଟାଇମ୍ ଖାପ ପାନ୍ତୁ, କିନ୍ତୁ ଆଗୁରୁ ଯେତେବେଳେ ଦେଖେ ସେତେବେଳେ ଥିବ।
ଖାଇ ଦଉଛି, କୁଆଡ଼େ ପଳେଇଥିଲେ ବି ସେ ଆସୁଛି ହେରି ସାଙ୍ଗେ ସାଙ୍ଗେ।
ସେନ ଅନେଇକି ଆସି ମାନେ ଅଫ୍ ହେଇଯାଉଛି ଏମିତି ଦେଖୁଛି ନୋଟିଫିକେସନ ଟା ଆସି ଫୁଣି ପଳେଇଆସୁଛି।
ତାର ଏନି ଟାଇମ ମୁଁ କହିଲି ତୋର ତ ଦି ଘଣ୍ଟାରୁ ଅଧିକ ଯାଉନଥିଲା ମୁଁ କହିଲି ତାକୁ ତୁ ଦେଖେ ସେ ଦୁଇଟା କେତେବେଳେ ବାର ହେଇଯିବ ତୁ ଜାଣିପାରିବୁନି।
ହୁଁ ଶକ୍ତି କହୁଥିଲା ହେଲା ମତେ କହୁଥିଲା କହୁଥିଲା ଆଉ ମୁଁ ଇନଷ୍ଟାଗ୍ରାମ ଖୋଲିବି ଦେ
ହଁ ଆମକୁ କହିଥିଲା ପା କହିଲା ହେରା କିଏ ଖୋଲେ ସେଗୁଡା ଭଲ ପିଲା ଖୋଲନ୍ତିନି। ହେରା ଖୋଲିଲେ ବର୍ବାଦ ହେଇଯିବ ତାରେ ଲିସିିନା ତାକୁ ଥରେ ଦେଖାହେଇଥିଲା ଯେ କହିଲା ତୁ କେମିତି ଖୋଲିଛୁ କହୁଚି ନା ଟିକେ ମାନେ ଖୁସି ପାଇଁ ଖୋଲିଦେଇଛି ନା
ହୁଁ ହୁଁ ହୁଁ ହୁଁ
କହନି ତା କଥା ସିଏ
ହଉ ଆଉ ହଉ ରହୁଛି କାଲି କରିବି।
ହଉ ହଉ।